ନମସ୍କାର।
ନମସ୍କାର।
ଆଉ କେମିତି ଅଛନ୍ତି।
ଭଲ।
ଆଚ୍ଛା ଆଉ ପାଣିପାଗ କେମିତି ସେପଟେ? ଆପଣଙ୍କର ଟିକେ ମାନେ ନେଟୱାର୍କର ପ୍ରୋବ୍ଲେମ ହଉଛି ବୋଧେ କଥାଟା କ୍ଲିୟର ଶୁଣ ଯାଉନି। ହ୍ୟାଲୋ। ହ୍ୟାଲୋ। ଆପଣଙ୍କୁ ମୋ କଥା ଶୁଣ ଯାଉଛି କି? ହଁ ହଁ ମତେ ଆପଣଙ୍କ କ କଥାଟା ଶୁଣା ଯାଉନଥିଲା ଏବେ ଶୁଣାଗଲା।
ହଁ ହଁ ବର୍ଷା ହଉଛି?
ହଁ ଏପଟେ ତ ମାନେ ବର୍ଷା ହଉଛି କେତେବେଳେ ଛାଡି ଯାଉଛି ଆପଣଙ୍କର ସେପଟେ କେମିତି ପାଣିପାଗ?
ହଁ ବର୍ଷା ହଉଛି।
ଓ ହଉ ଆପଣଙ୍କ ସେପଟେ କଣ ସବୁ ପର୍ଯ୍ୟଟନ ସ୍ଥଳୀ ରହିଛି? କଣ ରହିଛି ଖାଇବା ପିଇବା କଣ କେମିତି ଖାଆନ୍ତି କୁହନ୍ତୁ?
ଆମର ତ ଅଛି ଇଏ ଢେଙ୍କାନାଳ ପ୍ରସିଦ୍ଧ ଗା।
ଆଉ ପର୍ଯ୍ୟଟନ ସ୍ଥଳୀ ହଉଚି କଣ ଆମର ଏପଟେ ଅଛି ବୁଦ୍ଧେଶ୍ଵର ମନ୍ଦିର। ହଁ ହଁ ଆମର ଏଠି ବଳଦେ ଯାତ୍ରା ଫେମସ୍ ଭୁବନ।
ଏମତି ସବୁ ଅଛି ଆଉ।
ଆଚ୍ଛା ତାହେଲେ ବହୁତ ଲୋକ ଆସୁଥିବେ ବାହାର ଜିଲ୍ଲାର ସବୁ? ମାନେ ପର୍ଯ୍ୟଟନ ସ୍ଥଳୀ ଦର୍ଶନ ପାଇଁକି ବୁଲାବୁଲି
ହଁ, ହଁ।
ଉ, ଆଚ୍ଛା କପିଳାସ ମନ କପିଳାସ ରେ ଐକ୍ଚୁଲି କଣ ଅଛି କି ସେଟା ବଉ ମାନେ ଲୋକ ଯାଆନ୍ତି କୁହନ୍ତି ମୁଁ କିନ୍ତୁ କେବେ ଯାଇନି। କଣ ସେଠି କେତେ କଣ ପାହାଚ ଅଛି ସେ ବିଷୟରେ ଟିକେ କହିବେ?
ସେଇଠି କପିଳାସ ଅଛି ଶିବ ମନ୍ଦିର ଅଛି। ସୀତା ଏନ୍ତୁଡ଼ି ସାଳ ଅଛି। ତା ଅଛି ତେରଶହ ବାଉନ ପାହାଚ ଥିଲା ସେଟା କୁହନ୍ତି ଆଗରୁ ଇତିହାସରେ ଅଛି ଯେ ତେରଶହ ବାଉନ ପାହାଚ। କିନ୍ତ ଏବେ ସବୁ ପାହାଚ ବଢିଗଲାଣି।
ଆଜ୍ଞା। ସେ ତ ବହୁତ ପୂର୍ବରୁ ଲୋକମାନେ ପାହାଡ କାଟିକି ପାହାଚ ବନେଇଚନ୍ତି ନୁହଁ?
ଆମ ଏଟା ଇତିହାସ ତା ଇ- ଏଟାର ବି ଗୋଟେ ଷ୍ଟୋରି ଅଛି। କପିଳାସ ମୁଁ ଯାଇନି। ସେ ଷ୍ଟୋରି ଏ ନା।
ଆଚ୍ଛା ଆଗ ଆଉ ଆଜି ଆପଣଙ୍କର ସକାଳ ଜଳଖିଆରେ କଣ ଖାଉଚନ୍ତି ନା ଖାଇସାରିଲେଣି?
ନା ଖାଇନି ହଉଚି ଉପମା ପକୁଡି।
ଓ ହଁ ଯା ବଢିଆ ବର୍ଷା ପାଗରେ ତ ପକୁଡି ଉପମା ବଢିଆ।
ଆପଣଙ୍କର?
ଘରେ ସମସ୍ତେ, ନାଇଁ ଆମର ତ କିଛି ବନା ହେଇନି ଆମ ତ ଏପଟେ ମୁଢି ଟା ଲୋକ ଖାଆନ୍ତି ବାଲେଶ୍ୱର ପଟେ ଭାବୁଛୁ ମୁଢି କୁ ଖାଇବୁ ବର୍ଷା ପାଗ ହେଇଛି ଆଉ।
ହୁଁ।
ଆଉ ଆଉ ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି କେମିତି କଣ ସମସ୍ତେ ଅଛନ୍ତି କୁହନ୍ତୁ?
ଆମର ବାପା, ବୋଉ, ଦି ଭାଇ
ହଁ, ହଁ।
ଆପଣଙ୍କ ଘରେ?
ସମସ୍ତେ ଭଲ ଅଛନ୍ତି ତ?
ହଁ, ହଁ।
ହଁ ଆମ ଘରେ ବାବା ମା ଆମେ ଭାଇ ଭଉଣୀ ସବୁ ମିଶିକି ରହୁଛୁ ଆଉ।
ହୁଁ, ହୁଁ, ଆପଣ ବଡ଼?
ହଁ, ହଁ ମୁଁ ବଡ଼।
ହୁଁ, ହୁଁ।
ଆଉ ଆପଣଙ୍କର ଯୋଉ ଆଉ କଣ କଣ ଜାଗା ସବୁ ଆପଣ ବୁଲିଛନ୍ତି ପର୍ଯ୍ୟଟନ ସ୍ଥଳୀ? ଆମ ଓଡିଶାର?
ଠିକ ସେମିତି ତ କହିବାକୁ ଗଲେ ସେଭେଣ୍ଟ ପରସେଣ୍ଟ କଭର କରିସାରିଲଣି ସବୁ ବୁଲିକି। ଦେଖି ସାରିଲୁଣି ପ୍ରତିିବର୍ଷ ଆମେ ଯାଉ ବୁଲିବା ପାଇଁ।
ଓ ହୋ। କଣ କଣ ମାନେ କୋଉ କୋଉ ଜିଲ୍ଲା ଯାଇଛନ୍ତି କୋଉ କଣ ପର୍ଯ୍ୟଟନ ସ୍ଥଳୀ ବୁଲୁଛନ୍ତି କୁହନ୍ତୁ ମୁଁ ତ ଯାଇନି କୁଆଡେ?
ତମେ ଏଇ ଯୋଉ ଏପଟେ ଆରଥର ତ ଆମେ ଯାଇଥିଲୁ ଏଠିକି ବାଲେଶ୍ଵର ଯାଇଥିଲୁ ପଞ୍ଚଲିଙ୍ଗେଶ୍ଵର।
ହୁଁ ହୁଁ।
ଏପଟେ ନୟାଗଡ଼ ଯାଇଥିଲୁ କଣ କହିଲେ?
ବାଲେଶ୍ୱରରେ ତ ବହୁତ ଜାଗା ଅଛି ଆପଣ ଖାଲି ପଞ୍ଚଲିଙ୍ଗେଶ୍ୱର୍ ଯାଇଥିଲେ ନା ଆଉ କୁଆଡେ ଯାଇଥିଲେ?
ନା ନା ସେ ଆଉ ତ ଠିକ ସେ ମନେ ପଡୁନି ବହୁତ ଦି ବର୍ଷ ହେଇଗଲା। ତେରସ୍ତା ବର୍ଷ ଯାଇଥିଲି।
ଓହୋ ଆଉ ଯୋଉ କ୍ଷୀର ଜୋଉରା ଗୋପୀନାଥର ସେଇ ଯୋଉ କ୍ଷୀର ଖାଇନାହାନ୍ତି? ବହୁତ ଭଲ ଲାଗେ ସମାଜ ସବୁ ହଁ। ଏଇଟା ତ ସମସ୍ୟା ଆସିଲେ ଯାଆନ୍ତି କମ୍ପଲସରୀ।
ସେଠିକି ଯାଇଥିଲ ସେଠୁ ବି ଆମେ ଧରିକି ଆସିଥିଲୁ ସବୁ ଭୋଗ ଧରିକି ଆସିଥିଲୁ।
ଆଜ୍ଞା। ଆଉ କୋଉ ଜିଲ୍ଲାକୁ ଯାଇଛନ୍ତି ସବୁ?
କଣ କହିଲେ?
ଆଉ କୋଉ ଜିଲ୍ଲାରେ ସବୁ ଯାଇଛନ୍ତି ଆଉ କଣ ପର୍ଯ୍ୟ
ନୟା ନୟାଗଡ଼ ଯାଇଥିଲି ନୟାଗଡ଼ ଦଶପଲ୍ଲା ଯୋଉ ଆମର ଅଛି ରାମ ମନ୍ଦିର ଅଛି। ସେପଟରେ ସେଇ ସେଠି ସେଇ ଯୋଉ ରାମ ମନ୍ଦିର ସେ ବହୁତ ଫେମସ। ଆମର ଯେ କପିଳାସ ଯେମିତି ଅ ଅଛି କପିଳାସ ଯେମିତି ଅଛି ଆମର ପୁରା ପାହାଡ। ଉପରେ ମନ୍ଦିର ସେ ବହୁତ ଉପରେ ମାନେ ପାହାଡ ଉପରେ ହଉଛି ରା ମନ୍ଦିର କରାହେଇଛି। ଯିବା ପାଇଁ ବି ଟିକେ ଇଏ ଅଛି ଘାଟି ରାସ୍ତା ଅଛି କିନ୍ତୁ ସେ ଉପରକୁ ମାନେ ପୁରା ବଢିଆ ହେଇଛି ମନ୍ଦିର ଟା।
ଆ ସେଇଟା କଣ ମାନେ ଏବେ ଏବେ ହେଇଛି ନା ବହୁତ ପୁରୁଣା ମନ୍ଦିର।
ବହୁତ ପୁରୁଣା କି ଏବେ ହେଇଛି କହିପାରିବିନି ଏବେ ହେଲା ଭଳିଆ ଲାଗୁଛି। ଆଗରୁ ତ କାଇଁ ସେମିତି ଏତେ ଫେମସ୍ ଏରିଆ ବୋଲି ଆମେ ଜାଣିନଥିଲୁ।
ଏବେ ହେଇଚି ବୋଧେ।
ହୁଁ ହୁଁ। ଆଚ୍ଛା ମାନେ ତାଙ୍କର ଯୋଉ ହେଇଛି ସେଟା ସିମେଣ୍ଟ ରେ ତିଆରି ନା ପଥରରେ ତିଆରି ମନ୍ଦିର ଟା?
ନା ପଥରରେ ସୋଇଛି ଆଗରୁ ହେଇଛି ବୋଧେ।
କାରୁକାର୍ଯ୍ୟ ହେଇଛି ଯେମିତି ପୁରୀ ମନ୍ଦିରରେ ଯେମିତି କାରୁକାର୍ଯ୍ୟ ଆମର ହେଇଥାଏ ଖୋଦି ହେଇକି। ତାହେଲେ ସେଇଟା ପୂର୍ବର ହେଇଥିବ?
ହଁ।
ଆଉ ହନୁମାନଙ୍କ ମନ୍ଦିର ନିଶ୍ଚୟ ଥିବ ରାମଙ୍କ ମନ୍ଦିର ଅଛି ମାନେ।
ହଁ ହଁ ରେ।
ଆଚ୍ଛା। ଆଉ ସେଠି କଣ ସବୁ ଭୋଗ ମିଳେ ନା କଣ ଭୋଗ ଲାଗେ ଠାକୁରଙ୍କ ପାଖରେ ଜାଣିଚନ୍ତି?
ସେଠି ତ ଅଛି ଇଏ ତାଙ୍କର ମାନେ ସେଠି ତ ତାଙ୍କର ପ୍ରସାଦ ଦଉଥିଲେ ଖିଚିଡ଼ି ଡ଼ାଲମା ଦଉଥିଲେ।
ଓହୋ ତାହେଲେ ଠାକୁରଙ୍କ ପାଖରେ ଖିଚୁଡ଼ି ଆଉ ଡ଼ାଲମା ଭୋଗ ଲାଗେ।
ହଁ।
ହୁଁ ଆଉ କଣ ଲାଗେ ଭୋଗ?
ଆମେ ତ ସେମିତି ମାନେ ସେ ଭୋଗ ତ ଲଗେଇ ହବନି ସେମିତି ଯିବ ଦର୍ଶନ କରିବ କହିଲେ ବୁଲିକି ଆସିବ।
ହଁ ହଁ ବୁଝିଲି ଭୋଗ ଲଗେଇହବନି। କିନ୍ତୁ ମା-ମାନେ ପ୍ରଭୁଙ୍କ ପାଖରେ କଣ ଭୋଗ ଲାଗେ ଜାଣିଚନ୍ତି କି? ନେ କଣ କଣ ଲାଗେ କଣ?
ଆଉ ସେଇ ଲାଗେ ସେ ସେଇ ନର୍ମାଲ ଭୋଗ ଯେମିତି ଲାଗେ ସବୁ ସେ ଉଖୁଡା ଭୋଗ।
ହୁଁ, ହୁଁ। ଆଚ୍ଛା, ଆଚ୍ଛା। ଆଉ କୋଉଠିକି ଯାଇଛନ୍ତି ସବୁ କଣ ଦେଖିଛନ୍ତି କୁହନ୍ତୁ?
ଆଉ ଏମିତି ପୁରୀ ଯାଇଚେ। ରଥଯାତ୍ରା ବେଳକୁ ବି ପ୍ଲାନିଂ ଅଛି ପୁରୀ।
ଆଚ୍ଛା ଏ ଏବେ ଯାହେଲେ ରଥଯାତ୍ରା ଆପଣ ପୁରୀ ଯାଉଛନ୍ତି ତାହେଲେ।
ହୁଁ।
ଯାହଉ ଆପଣ ଜଗନ୍ନାଥଙ୍କ ଡାକ ଆସିଚି ଯାଇପାରୁଛନ୍ତି। ଆଚ୍ଛା ଜଗନ୍ନାଥ ଯୋଉ ମନ୍ଦିର ଯିବେ ଆପଣ ଛପନ ଭୋଗ ଯୋଉ ଭଗବାନଙ୍କର ସବୁ ଖାଇଛନ୍ତି?
ହୁଁ ତାକୁ ଆମେ ବହୁତ ଥର ଖାଇଚୁ ଆ, ଦିଥ ଦିଥର ବି ଆଣିଥିଲି ଘରକୁ ବି।
ନାଇଁ ମାନେ ଛପନ ପ୍ରକାର ଭୋଗ ସବୁ ଯୋଉ ମାନେ ଖାଦ୍ୟ ଖାଇ ଚନ୍ତି ସବୁ ପ୍ରକାର ଆଚ୍ଛା ମୋତେ ଟିକେ କହିବେ? କଣ କଣ ମିଳେ ଛପନ ପ୍ରକାର ର ମୁଁ ତ ଜାଣିନି? କଣ କଣ ମିଳେ ଟିକେ ମାନେ ପ୍ରଭୁଙ୍କ ପାଖରେ ଭୋଗ ଲାଗ
ସେଟା ତ ସେମିତି କଣ ଆଇଟମ ଅଛି ଇତ ସେମିତି ମୁଗ ଅଛି, ଡାଲି ଅଛି। ଆଉ ସରକାରୀ ଭଳିଆ ଗୋଟେ ଅଛି ସେମାନେ ତାର ସବୁ ନାଁ କଣ ତ ମୁଁ ଜାଣିନୁ।
ଅଁ, ହଁ। ଆଉ ଗୋଟେ କଣ ମିଳେ ଯୋଉ ସରପୁରୀ ନା କଣ ବହୁତ ମାନେ ପ୍ରସିଦ୍ଧ ସମସ୍ତେ ଖାଆନ୍ତି। ମାନେ ପ୍ରଭୁଙ୍କ ପାଖରେ ଭୋଗ ଲାଗେ ସରପୁରୀ ଆହୁରି କଣ ହଁ ଏମିତି ସବୁ କେବେ ଖାଇଛନ୍ତି ସୋରପୁରୀ?
ଛପନ ଭୋଗ ଯୋଉଟା ସେମାନେ କଣ ଏଇ ଖାଇବାରେ ଇଏ ନୁହଁ। ଏ ଛପନ ପକା ଭୋଗ ପଡି ଗୋଟେ କଣ ପିଠା ଭଳିଆ ଗୋଟେ ବନାହେଇଥାଏ କାକେରା। ସେଇଟାକୁ ଇଏ କହନ୍ତି ଛପନ ଭୋଗ।
ଓହୋ! ଛପନ ଭୋଗରେ ମୁଁ ତ ଜାଣଥିଲି କି ଛପନ ପ୍ରକାର ର ମାନେ ଖାଦ୍ୟ ବନେଇକି ଠାକୁରଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଭୋଗ ଲଗାଯାଏ ବୋଲି। ସେମିତି ନୁହଁ ତାହେଲେ ବୋଧେ ନା କଣ?
ନା ନା ଏଗାର ଦିନ ଟା ବି
ଆପଣ ତ ଏତେ ଜାଗା ବୁଲିଛନ୍ତି ପର୍ଯ୍ୟଟନ ସ୍ଥଳୀ କେତେ ପ୍ରକାର ଠାକ ରଙ୍କ ପାଖରେ ଭୋଗ ଲାଗେ ଖାଦ୍ୟ ସବୁ ମୋତେ ଜଣେଇଲେ ମୁଁ ଜାଣିନଥିଲି ବହୁତ କଥା। ଆପଣ ବହୁତ କଥା ଶିଖିବାକୁ ମିଳିଲା ମୋତେ। ଆଉ ଏମିତି ମୋତେ ଆଉ କେ ତେବେଳେ କେତେବେଳେ କଲ୍ କରିକି କେତେ କଥା ଶିଖିଛନ୍ତି ଯେ ମୋତେ ଜଣେଇବେ। ଆଉ ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ଆଉ ତାହେଲେ ଆମେ କେତେବେଳେ ଆଉ କେତେବେଳେ ପରେ କଥା ହେଇଯିବା ଆଉ।
ହଁ।
ଠିକ୍ ଅଛି ନମ
ହଉ।